ଓ, ଭାଇ ଜୟ ଜଗନ୍ନାଥ। ହଁ ଭାଇ ଭାଇ ଗୁଡ଼୍ ମଣିଙ୍ଗ୍।
ଭାଇ
ଭାଇ କଣ କରୁଚନ୍ତି? ଏଇ ଭାଇ ଟିକେ ଏ ଯୋଉ ଲେମ୍ବୁ କଷ୍, ହୁଁ-ହୁଁ-ହୁଁ। ଭାଇ ମୋ ଗୋଖର ସାପ ବେସର ଦିଆ ହେଇକି ଗୋଟେ କଷା ହେଇ-ଇ-ଇ ଭ-ଭ ଭଜା ହେଇଥିଲା, ହଁ ଆଉ ଦିଟା ଏଣ୍ଡୁଅ ଟିକେ ମସଲା ଦେଇକି ଟିକେ ଜୋକଜୋକିଆ ହେଇଥିଲା ଆଉ ଆଉ ପ ପଖାଳ ଭାତ ଆଉ, ୱଟର ରାଇସ୍ ପାଣି ଭାତ, ପାଣି ଭାତ।
ଓହୋଃ ଆମର ତ ହେଇଥିଲା ଏଇ ଯୋଉ କାକୁଡି ଯୋଉ ସନ୍ତୁଳା। ଆଉ-ଉ-ଉ
ଓହୋଃ ହଁ ପଖ୍ ପଖାଳ ପାଣି ଭାତ ନା ତତଲା ଭାତ?
ନା ପିଠା?
ପିଠା ନା ରୁଟି?
ନାଇଁ ନାଇଁ ଆମେ ଏଇ ଯୋଉ ମାଛ ସହିତ ରୁଟି ଖାଇଥିଲୁ।
ଓହୋଃ, ଆ ଦେଖୁନୁ ଭାଇ ମୋ ଗୋଡଟା ତ ଭାଙ୍ଗିଗଲା ବାଇପାସ୍ ଆଡେ ଯାଇଥିଲି ଯେ ଆଉ
କେମିତି ଗୋଡ ଭାଙ୍ଗିଲା?
ଏଇ ଯାଇଥିଲି ଆମ ଫର୍ଚୁନର ଟା ନେଇକି ଟିକେ ବୁଲିବା ପାଇଁ। ଯେ ସେଠି ପ୍ରତିମା ସ୍ମିତ୍ ତା ଚାମେଲି ହେରିକା ଠିଆ ହେଇଥିଲେ ହେ ସେମାନେ ଆଗକୁ ପଳେଇ ଆଲେ ବାଡେଇ ଦେଲି ଗାଡି ଟା ପଲଟି ମାରିଦେଲା ଆଉ ଗୋଡଟା ଭାଙ୍ଗି ଯାଇଛି ଆଉ।
କୋଉ ଗୋଡ ଟା ଭାଙ୍ଗିଚି?
ଏଇ ଯୋଉ ମଝି ଏ ବାଆଁ ପଟ ଗୋଡଟା ଏ ସରି ସରି ଡାହାଣ ପଟ ଗୋଡ
ଓହୋ
ଆଉ ଘରେ ସମସ୍ତେ ଭଲରେ ଅଛନ୍ତି?
ହୁଁ
ଆଉ ଆଉ କଣ କୁହ? ଆଉ ରଜ କେମିତି ଗଲା ରଜ କେମିତି କଟିଲା? ଭଲ ଗଲା।
ହୁଁ
ହୁଁ ହୁଁ ଆଉ ତମ ଆଡେ କଣ କଣ ସାଗର ଅଛି? ନା ଆମ ଆଡେ ରଙ୍ଗ ମହଲ ସାଗର ବିପିନ ମହାସାଗର ଏଇ ସବୁ ସାଗର ଅଛି ଆଉ ଆଉ ପ୍ରଶାନ୍ତ ମହାସାଗର।
ଓହୋ ଏ ଯୋଉଉ ଅଂ ତମେ ପ୍ଲାଣ୍ଟରେ ଜବ କର କି?
ହଁ ହଁ ମୁଁ ମହାତ୍ମା ଗାନ୍ଧୀଙ୍କର ତାଙ୍କ ଘର ପାଖରୁ କହୁଥିଲି।
ଭଲ।
ହୁଁ ହୁଁ ଆଉ ଭାଇ ତମେ ମହାତ୍ମା ଗାନ୍ଧୀଙ୍କ ବିଷୟରେ କିଛି ଜାଣିଚ? ସେ କହିଲେ ସେ କେବେ ଜନ୍ମ ଗ୍ରହଣ କେବେ କରିଥିଲେ
ଜନ୍ମ ଗ୍ରହଣ କରିଥିଲେ କେବେ ମୁଁ ଜାଣିନି କିନ୍ତୁ ମରିଥିଲେ ମୁଁ ଜାଣିଚି।
ସେ ଦୁଇ ଅକ୍ଟୋବର ଅଠରଶହ ଅଣସ୍ତରିୀ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ଆଉ ଉଣେଇଶଶହ ଅଠଚାଳିଶ ମସିହାରେ ମୃତ୍ୟୁବରଣ କରିଥିଲେ।
ହଁ
ହୁଁ
ଦୁଇ ଅକ୍ଟୋବରରେ କେତେ ମସିହା ରେ ଜନ୍ମଗ୍ରହଣ କରିଥିଲେ?
ଦୁଇ ଅକ୍ଟୋବର ଅଠରଶହ ଅଣସ୍ତରି।
ଓ ହୋ
ଆପଣଙ୍କୁ କ୍ରିକେଟ ଖେଳିବାକୁ ଭଲ ଲାଗେ?
ନା ମତେ ଫୁଟବଲ ଆଉ ଭଲି ଭଲି ଖେଳିବାକୁ ଭଲ ଲାଗେ।
ଓହୋ ଫୁଟୁବଲ ଟା ଟିକେ ଟାଣ ଥାଏ ନା ସେଇଟା ଭଲ ଲାଗେନି ଭଲିଟା ଭଲ । ବଜାରରୁ କିଣିକି ଆଣିଥିଲେ ନା ଘରେ ବନେଇଥିଲେ ଭଲିବଲ।
ନାଇ ଏଇ ଆମ ଗାଁ ପାଖରୁ ଆମ ଘର ପାଖରୁ ଜଣେ ବନାଉଛନ୍ତି ତ
ହଁ ହଁ ଖାଲି ଭଲି ଖାଲି ଭଲି
ହୁଁ
ଅଣ୍ଡା ହଁ କହୁଲଉ ଆଉ ଭାଇ ଆଉ ଆପଣଙ୍କ ଆଡେ ରଥଯାତ୍ରା କେବେ?
ରଥ ଯାତରା ଆମର ସଇଲାଣି ପା।
ହଁ । ଆଉ ରଥଯାତ୍ରା କେବେ ଆପଣଙ୍କ ଆଡେ?
ଆମରେ ଆମଆଡେ ରଥଯାତ୍ରା ସଇଲାଣି ପା।
ଆମ ଆଡେ ଏଇନା ରଥଯାତ୍ରା ବା ହଉଛି ଏଇ ଏବେ ଆମେ ରଥ ଟାଣୁଛୁ ।
ଓହୋ ।
ଆଉ ରଜର ତମ ଗାଁର ରଜ ମହୋତ୍ସବ ହେଇନଥିଲା କି?
ରଜରେ । ରଜ ଗୋଟେ ପର୍ବ ଥିଲା କି? ରଜ ଗୋଟେ ପର୍ବ ଥିଲା କି?
ହଁ ହଁ ରଜ ବା ଆମ ଆଡେ ବା ଆର ମାସରେ ବା ହବ ।
ହେଇଟା କଣ ।
ହେ଼ଇଟା ।
ହଁ ।
ଆଉ କଣ କୁହ । ସେଟା ରଜରେ ଆମ ଆଡେ ରଙ୍ଗ କିଣିକି ଗୋଟେ ବକ୍ସ ଆଣିକି ନାଚିକି ରଙ୍ଗ। ଖେଳିକି ଯାଆନ୍ତି ରଜରେ ଆଉ।
ଓହୋ ।
ଆଉ ଏବେ ଗଲେ କଣ ଖାଇବେ ।
ଏବେ ଗଲେ ।
ହୁଁ ।
କଖାରୁ ଭଜା ।
ହଁ ମା କିଛି ଆମର କଲରା ତରକାରୀ ।
ଆଉ ଚଟଣି ।
କି ଚଟଣି?
ଆମ୍ବ ଚଟଣି ।
ଆମ୍ବ ଚଟଣି ।
ହୁଁ ।
କଞ୍ଚା ଆମ୍ବ ନା ପାକେଲା ଆମ୍ବ । ହାଲୋ ।
ଆଜ୍ଞା ଭାଇ ।
ଭାଇ କଞ୍ଚା ଆମ୍ୱ ନା ପାକେଲା ଆମ୍ବ । କି ଆମ୍ବ?
ସିଝା ଆମ୍ୱ । ହାଲୋ ସିଜା ଆମ୍ବ ଖାଇଥିଲି ।
ସିଝା ଆମ୍ବ କଣ ବାଇଗଣ ପଲେଇ।
ହଁ ବାଇଗଣ ପିଲେଇ ତମେ କେମିତି ଜାଣିଲ?
ବାଇଗଣ ପଲେଇ ମୁଁ ବି ଏବେ ଖାଇକି ଆସିଲି ତ ସେଥିପାଇଁ । ହଁ । କଣ? ଆଉ ବିଲ ଆପଣଙ୍କର ବିଲ ବିଲ କରନ୍ତି ନା ନାଇଁ ପ୍ଲାଣ୍ଟ ପ୍ଲାଣ୍ଟ ରେ । ରେ ଏଇନେ ବା ଜିବିିବା ପ୍ଲାଣ୍ଟ କୁ । ଏଇ ଯିବି। ଆମର କଣ କହିଲ ରଙ୍ଗା ପ୍ରାଇଭେଟ ଲିମିଟେଡ ।
ଓହୋ ।
ହଁ ।
ସେଠି ସେଇଠି ମତେ ଟିକେ ରଖେଇଦେବେ କି?
ନାଁ ଏଠି ତମେ ରହିପାରିଅନି ଆଉ ଗୋଟେ ସେ ପାଖରେ ଅଛି ସେ ବିପିନି ପ୍ରାଇଭେଟ ଲିମିଟେଡ୍ ସେଇଠି ଯଦି କହିବ ତମକୁ ରଖେଇଦେବି । ଏଇଟା ଓଡିଆ ନାଇଁ, ଗୋଟେ କଣ? ସମସ୍ତ ସଜ ବାଷ ଚୟନ କରନ୍ତୁ ଆଉ ଆପଣଙ୍କ ଗାଁ ରେ କଣ କଣ ସବୁ ଅଛି?
ଆମ ଗାଁରେ--? କଣ ଅଛି ନା ନାଇଁ କିନ୍ତୁ ଫୁଟବଲ ପ୍ରବଳ ଖେଳାଯାଏ
ନା ଭଲି ।
ଆଁ
ଭଲି।
ଆ ହଁ ଆମ ଗାଁରେ ସବୁ ଜିଓ ଏଇଠି ସବୁ ଅଛନ୍ତି ।
ହୁଁ ହୁଁ ଏଇ ଯୋଉ ଭଲି ଦିନରେ ରାତିରେ ଖେଳନ୍ତି ।
ସେଥିରେ କଣ, ଯେତେବେଳେ ତମ ମନ ଯେତେବେଳେ ହବୁ ଖେଳିବ ଆଉ
ଖରା ବେଳେ କଣ କରନ୍ତି? ଖରା ବେଳେ କଣ କରନ୍ତି? ଖରା ବେଳେ କଣ? ଖେୁିବ ତତେ ଖନ ଏ ଯେ ଆପଣ ଶେଷ କରଥିବେ ସର୍ବସ୍ୱ ଶିକ୍ଷା ତଳଟା ଦେମ ବଢିାରୁିବ ଇଏ କରିପାରୁି କିନ୍ତୁ କ ନାଇଁ ମୁଗାଇ ବାପା କୋଉ ଆତେ ପଢିଛନ୍ତି । ହଁ ତୁ ଆର୍ଟସ ନା ସାଇନ୍ସ ନା କମର୍ସ । ଆମ ଆଟ ରେ କଣ କରିଥିଲ ସାଇନ୍ସ ନା ଆଟସ ନା କମର୍ସ ବାଳ ହଁ ଆପଣ ଆଟସ ପଢୁଥିଲ, କୋଉ କଲେଜରେ? ସେଟ କ ହଁ ଏଠି କେତେ ଜଣ ସାର୍ ଥିଲେ ହଉ ମ୍ୟାଡ଼ାମ କଣ, ଦେଲେ ।
ହୁଁ
କଣ ଦେଲେ?
ବହି ମାର୍କେ ସବୁଦେଲେ ।
ହଁ ହଁ
ଆଉ କଣ କୁହନ୍ତୁ?
ଆଉ ଆମ୍ବ ଆପଣଙ୍କ ଗାଁ ଆଡେ ହେଇଥିଲା । ଆମ୍ବ, ଆମ୍ବ,
ହୁଁ ।
ଆଉ ବିଲ କରୁନାହାନ୍ତି କି ଆପଣ, ଆପଣଙ୍କର ବିଲ କରୁନାହାନ୍ତି? ବିଲ କରନ୍ତିନି? ହଁ ତଳି ମାରି ଜାଣି ଚନ୍ତି
ନା ନା ତଳି ମାରି ନାହାନ୍ତି, ଆମ ନା ନା କୋଉ ଆମ ଗାଁ ରେ ଆସନ୍ତି ଲୋକ ତଳି ମାରନ୍ତି ଆମେ ତଳି ମାରିନୁ
ହୁଁ, ହୁଁ, ଆପଣଙ୍କୁ କଣ ଆସିଛି ତାହେଲେ ବିଲ ବିଷୟରେ?
ପିଲାଛରେ ଖାଲି ମୁଁ ଜାଣିଛି ଆମର ଏଠି ବହୁତ ପିଲା ଅଛି ଆଉ କୁଆଡେ ଜିବେ ଏ ଏ ଆଉ ଯାଇକିନା ଚାଷ କରନ୍ତି, ଅଧା ବିଲ ଚାଷ କରାଯାଏ, ଅଧା ବିଲ
ହଁ ଆଉ ଟ୍ରାକ୍ଟର ଅଛି ନା ନାଇଁ ତମର ନା ଟ୍ରାକ୍ଟର ଫାକ୍ଟର କିଛି ନାହିଁ ତମର ହଁ ଆମର ଛଅଟା ଟ୍ରାକ୍ଟରକୁୁ, ତିନିଟା ନଙ୍ଗଳ ଆଉ ଚାରି ସ୍କର୍ପିଓ ପାଞ୍ଚ ଫର୍ଚୁନର, ସାଢେ ବାର ସ୍କ ଯୋଉ ସାଢେ ବାର-ଅ-ଅ ଧାନ କଟା ମେସିନି। ଆପଣ ଚାକିରି କରିଛନ୍ତି? ଓହୋ! ସୁଡୁସ ସ୍ଟୁଡେଣ୍ଟ ସାଇଟ୍ ବିଜିନେସ୍ ବଧେ କରୁଛନ୍ତି?
ଆଜ୍ଞା।
ହଁ ଆଉ ବାଇପାସ୍ ଆଡେ ଯାଆନ୍ତି ନା ନାହିଁ? ହ ଆଉ ନାଳ ପୋଖରୀ କିଛି ଅଛି ତମ ଗାଁରେ ନା ନାହିଁ?
ହୁଁ ଅଛି ନା ନାଳ ପୋଖରୀ।
ହଁ, ଗାଧେଇବାକୁ ଯାଆନ୍ତି କେଭେ? ଆଉ ଗାଧେଇବାକୁ ଯାଇନାହାଁନ୍ତି। କଣ ଘରେ ଗାଧାନ୍ତି?
ନା ଘରେ ବି ଗାଧାଇନି।
ଗାଧାଅନ୍ତି, ଗାଧାଅ ଗାଧାଅ ନା ଗାଧାଅନି ତମେ କେବେ? ଏଇ ଟୁ କଣ ହଁ, ହଁ ଆଜି ବି ତାହେଲେ ଗାଧେଇନାହାଁନ୍ତି।
ଆଜି ଭାବୁଛି! ତମ କଥା ଶୁଣିକିନା ମୁଁ ଗା
ହୁ ହୁ ହୁ ହଁ, ଭାଇ ଆଜି ଗାଧେଇ ପଡ ଦେହ ଭଲ ରହିବ। ଏ ନମ୍ବର ଟାକୁ।
ଆଜ୍ଞା କଣ କୁହନ୍ତୁ?
ହଉ ଭାଇ କଣ କହିବି? ଆପଣ କେ ମନ୍ଦିର ଯାଇ ଚନୀ ନା ନାହିଁ। ଜଗନ୍ନାଥ ପୁରୀ ଫୁରୀ ଆଡେ କେବେ ଆସିଛନ୍ତି? ପୁରୀ ଆଡେ କେବେ ଆସିଛନ୍ତି?
ହଁ ଅ ଆଜ୍ଞା ଭାଇ।
ଆଜ୍ଞା ମା । ଭାଇ ହଉ ଭାଇ ଆପଣଙ୍କ ସହିତ କଥା ହେଇକି ବହୁତ ବହୁତ ଧନ୍ୟବାଦ।